ସାଙ୍ଗ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ, କେମିତି ଅଛୁ?
ଭଲ ଅଛି, ଆପଣ କେମ୍ତି ଅଛନ୍ତି?
ଭଲ ଅଛି।
ଆଚ୍ଛା, ସ୍ଵରଟା କେମ୍ତି ଶୁଭୁଛି କଣ ଥଣ୍ଡା ହେଇଯାଇଚି କି?
ହଁ, ଏଇ ବର୍ଷାଦିନ ତ
ଆଜ୍ଞା, ଟିକେ ଥଣ୍ଡା ହେଇଯାଇଚି ବୋଧେ ଆଉ?
ହଁ।
ଆଚ୍ଛା, ଥଣ୍ଡା ହେଇଯାଇଚି ଯଦି ଟିକେ ତୁଳ ତୁଳସୀ ପତ୍ର କୁ ମହୁ ବାଟିକି ପିଇ ଦିଅ ଭଲ
ଆଉ ଡାକ୍ତରଙ୍କ ପାଖକୁ ଯାଇଥିଲି ବି
ଆଚ୍ଛା।
ହୁଁ ସେ ବି ଔଷଧ ଦେଲେ କହିଲେ ଖାଅ ଭଲ ହେଇ ଯିବ ବର୍ଷା ଦିନ ଋତୁ ପରିବର୍ତ୍ତନ ହଉଚି ଯେହେତୁ ଥଣ୍ଡା ଲାଗି ରହିବ।
ଆଚ୍ଛା।
ସେୟା କହିଲେ ଆ ମୁଁ କଇଲି ଆଉ କହିଲେ କି ବେଶୀ ଗାଧୋଇବନି ପାଣି ହେବ ନାହିଁ ବର୍ଷାରେ ମଧ୍ୟ ବାହାରୁକୁ ଯିବନି। ଏ ସବୁ କଥା କହିଲେ।
ଆଚ୍ଛା।
ଆ ବର୍ଷା ହେଲା ବୋଲି କଣ ଆଉ କାମ କାମ ଅଟକି ଯିବ। କାମକୁ ବି ଯିବାକୁ ପଡିବ।
ଆଜ୍ଞା।
ଆଉ ଏ ସେୟା ସେସବୁ ଆଉ ପକିଦେଲେ ଆଉ ହେବକି ଦେଖିକି କରିବାକୁ ପଡିବ।
ଆଜ୍ଞା।
ଆଉ କାମ ଆଡେ ବର୍ଷା ହେଇଛି?
ହଁ ଆଜି ଦିନ ଯାକ ବର୍ଷା ହଉଚି ଏବେ ବି ମଧ୍ୟ ଆମର ଏଇଆଡେ ବ ବର୍ଷା ଚାଲିଛି ଏମତି ଆଉ।
ହଁ ଆମର ବି ସେମ ତି ଦିନ ଯାକ ହେଲା ପୁଣି ଗୋଟେ ବେଳେ ଛାଡିଦେଲା ତାପରେ ଫୁ ପୁଣି ହେଲା ଏବେ ବି ଛାଡିଛି।
ଆଚ୍ଛା।
ହଁ। ଆଉ କଣ କୁହ?
ଆଉ ଆଜି କଣ ଖାଇଛନ୍ତି?
ଆଜି ମୁଁ ଖାଇଥିଲି ଯେହେତୁ ଜର ରହୁଛି ଥଣ୍ଡା ରହୁଛି ରୁଟି ଖାଇଥିଲି।
ଆଜ୍ଞା।
ରୁଟି କୁ ସନ୍ତୁଳା ଖାଇଥିଲି ଆଉ ତମେ?
ମୁଁ ଆଜି ଭାତ ଡାଲି ଶାଗ ଭଜା ଆଉ କଖାରୁ ଫୁଲ ପିଠୋଉ ହେଇଥିଲେ ତ ଶାକୁଖାଇଚି ଆଉ।
ଓହୋ ଆଉ ତମ ଦେହ ଭଲ ଅଛି?
ଆଜ୍ଞା ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ମୋର ମୁଁ ବଡ ବାପା ବଡ ମା ମୋର ଜଣେ ପିଇସି ମୋ ବାପା ମୋ ମଝିଆ ମା ମୋ ମା ଆମର ବଡ ଫ୍ୟାମିଲି ବଡ ପରିବାର।
ଏଇ ସବୁ ଆମେ ମିଶିକି ରହୁ ବଡ ଭାଇ ଜଣେ ଯା କିରୀ କରିଛନ୍ତି ସରକାରୀ ଚାକିରୀ ସେଠି କୋରାପୁଟ ରେ ସେ ରୁହନ୍ତି।
ଆଜ୍ଞା।
ଆଉ ଆମେ ଏଠି ଭାଇ ଭଉଣୀ ଅଛୁ ଘରେ ଆଉ ପୁଅ ସାନ ଭାଇର ଦଶମ।
ଆଚ୍ଛା। ଆଉ ଆପଣ ତାହଲେ ଏବେ କଣ? କଣ ପଢୁଛନ୍ତି ଆଉ? ଆପଣ ଏବେ କଣ ପଢୁଛନ୍ତି?
ମୋର ସରିଗଲା ସ୍ନାତକ।
ଆଚ୍ଛା। କଣ ଅନର୍ସ କଣ ଅନର୍ସ୍ ରଖିଥିଲେ?
ମୁଁ ରଖିଥିଲି ଇତିହାସ।
ଆଚ୍ଛା ମୋର ବି ଏଇ ବର୍ଷ ସ୍ନାତକ ସରିଲା।
ଆଚ୍ଛା କଣ କେତେ ପ୍ରତିଶତ ରଖିଲେ?
ମୋର ଏକସ୍ତରୀ ପ୍ରତିଶତ ଅଛି।
ଓହୋ ଭଲ ଆଉ।
ଆଜ୍ଞା।
କେମିତି କଣ ପଢ଼ୁଥିଲେ?
ଉଁ ଆମର ଏଇଠି ତ ମୁଁ ଗମେଣ୍ଟ କଲେଜରେ ପଢୁଥିଲି। ଆଉ ଏତେ କ୍ଲାସ ବି ଅଧିକ ହଉନଥିଲା କିନ୍ତୁ ଆମେ ଆମର ଟିଚର୍ ଟିକେ ସେଇ ଟାଇରେ ନଥିଲେ ନା ମୁଁ ଯୋଉ ରଖିଥିଲି ଯୋଉ ଅନର୍ସ ସେଥିରେ ଟିଚର୍ ନଥିଲେ ତ ନିଜେ ନିଜକୁ ଟିକେ ପଢେଇବାକୁ ପଡୁଥିଲା କିନ୍ତୁ ସାର୍ ବହୁତ ସପୋର୍ଟେଟିଭ୍ ଥିଲେ। ସେ ଭଲ ପଢ଼ାନ୍ତି ବି। ଆଉ ଆମେ ଟିକେ ନିଜେ ପଢୁ ଅନଲାଇନରୁ ଆଉ।
ଓହୋ। ଅଁ ନାଇଁ ଆମର ପ୍ରଥମେ ପ୍ରଥମେ ବହୁତ ଅସୁବିଧା ହଉଥିଲା। ଆ ଦୁଇ ଜଣ ରହୁଥିଲେ। କାଁ ଏସବୁ କ୍ଲାସ କରିବାକୁ ବହୁତ ଅସୁବିଧା ହଉଥିଲା। ତା ପରେ ଆଉ ଜଣ ସାରଙ୍କର ରହିଲା। ଆଉ ସାରଙ୍କର ବଦଳି ହେଇଗଲା ଆମ କଲେଜକୁ ସାର୍ ଆସିଲେ। ଆମର ଶେଷ ବର୍ଷରେ ହିଁ ସାର୍ ଆସିଲେ। ଆମର ସୁବିଧା ହେଲା ଆମେ ପଢ଼ିପାରିଲୁ।
ଆଜ୍ଞା।
ସେ ସାର୍ ମଧ୍ୟ ବହୁତ ଭଲ ପାଠ ଯେମିତି ପଢାନ୍ତି ମାନେ ଯେମିତି ଆମେ ମୂଳରୁ ବୁଝିପାରିବୁ ଇତିହାସକୁୁ। ଗୋଟେ ଗୋଟେ ଜିନିଷ ଆମେ ଜାଣିିନଥିଲୁ। ସେ ଆମୁକୁ ମୂଳରୁ ପଢେଇଲେ ବୁଝ୍ ଝେଇଲେ କେମିତି କଣ କରିବ ଆଗୁକୁ। ଖାଲି ପଢିଲେ ହବନି ତାକୁ ନେଇକି ଲକ୍ଷ୍ୟରେବି ରଖିବାକୁ ପଡିବ।
ଆଜ୍ଞା।
ଏଇ ସବୁ ବୁଝେଇଲେ ଗୋଟେ ଗୋଟେ କ୍ଲାସ ପୁରା ବୁଝାନ୍ତି।
ଆଜ୍ଞା।
ତାପରେ ଆମୁକୁ କ୍ଲାସ ଗୋଟେ ଦୁଇରୁୁ ତିନି ଘଣ୍ଟା ନିଅନ୍ତି ଗୋଟେ ବିଷୟକୁ ବୁଝେଇବାକୁ। ବହୁତ ଭଲ ପଢାନ୍ତି। ଆମେ ତାଙ୍କର କ୍ଲାସ ମଧ୍ୟ କରୁ।
ଆଜ୍ଞା।
ଏମିତି ଚାଲିଥାଏ ଆମର। ଏବେ ତ ସରିଗଲାଣି ଆଉ ତ ଯାଉନାହୁଁ।
ଆଚ୍ଛା। ଯୋଉଁ ଆପଣ ସୋସିଆଲ ମିଡିଆ ୟୁଜ୍ କରୁଛନ୍ତି?
ହାଁ।
ତଥାପି ଆପଣ କଣ କଣ ଆପ୍ ୟୁଜ୍ କରୁଛନ୍ତି?
ମୁଁ ମୁଁ ହ୍ଵାଟ୍ସଆପ୍ ହେଲା, ୟୁଟ୍ୟୁବ ହେଲା ଆଉ ଇନଷ୍ଟାଗ୍ରାମ ଏତିକି ହିଁ ୟୁଜ୍ କରେ। ଏତିକି ହିଁ ବ୍ୟବହାର କରେ।
ସୋସିଆଲ ମୋତେ ସୋସିଆଲ ମିଡିଆର କିଛି ଭଲ ଗ ଭାବ ଆଉ କିଛି ଖରେ କହିପାରିବେ କି?
ହଁ ଖ ଭଲ ପ୍ରଭାବ ହେଲା। ଆମେ ତାକୁ ଯେମିତି ମାନେ ଇଏରେ ବ୍ୟବହାର କରିପାରିବା ଗୋଟେ ଜିନିଷକୁ ସେ ଆପ୍ ହଉ କି କେହି ଯାହା ବି ହଉ। ଗୋଟେ ଜିନିଷ ହେଲା ତାର ଭଲ ପ୍ରଭାବ ବି ଉପରକୁ ପ ମାନେ ପ୍ରଭାବ ପକାଇବ ତାର କିଛି ଖରାପ ଗୁଣ ବି ଆମ ଉପରେ ପ୍ରଭାବ ପକେଇବ। ମାନେ ଆମେ ମାନେ ସବୁଠୁ ମୂଳ କଥା ହେଲା ଆମେ ତାକୁ କେମିତି ବ୍ୟବହାର କରିବା? ଗୋଟେ ଜିନିଷକୁୁ ସେ ଆପ୍ ହଉ କି ଯାହା ହଉ ଆପ୍ ଓ ଆମେ ଯଦି ଭଲ ଜିନିଷ ଦେଖିବା ସିଏ ଆମକୁ ଭଲ ଜିନିଷ ଦେଖେଇବ। ସେଟା ଭଲ ପ୍ରଭାବ ପଡିବ। ଆମେ ଯଦି ଖରାପ କିଛି କିଛି ଜିନିଷ ଦେଖିବା ସେ ଆପ୍ପ ମାଧ୍ୟମରେ ହଉ କି ଯାହା ମାଧ୍ୟମରେ ହଉ ସେ ଜିନିଷ ଆମକୁ ଆହୁରି ପକେଇବ। ଆଉ ଏମିତି ତ ସୋସିଲା ମିଡିଆ ହେଇଗଲାଣି ଗୋଟେ ଜିନିଷ ଆମେ ମାରି କି ଦେଖିଲେ ସେଇଟା ବାର ବାର ବାର ବାର ଆମ ଇଏରେ ଆସିବ।
ଆଜ୍ଞା।
ତ ସେଟା ମଧ୍ୟ ଗୋଟେ କୁ ପ୍ରଭାବ ପକାଉଛି। ଜିନିଷ ଆଉ ଆଉ ବି ଗୋଟେ କୁ ପ୍ରଭାବ କି ପିଲାମାନେ ଏସବୁ ସୋସିଆଲ ମିଡିଆ ହଉ ମୋବାଇଲ ଫୋନ ହଉ ତାକୁ କୁ ଧରିକି ଖାଉଛନ୍ତି ତାକୁ ଜିନିଷ ପିଲା ମାନଙ୍କ ସହିତ ମିଶି ପାରୁନାହାନ୍ତି। ଏକା ଏକା ଘରେ ରହୁଛନ୍ତି ଫୋନ ହେଇଗଲେ ସେମାନେ ରହିଯାଉଛନ୍ତି।
ଆଜ୍ଞା। ଲୋକମାନଙ୍କ ଭିତରେ ଟିକେ ମାନେ ଆ ଆଗ ପରି ସାମାଜିକ ଦୂର ସାମାଜିକ କଥାବାର୍ତ୍ତା ଠୁ ଆରମ୍ଭ କରି ସବୁ କମିଗଲାଣି। ଏବେ ଟିକେ ଦୂର ତା ବଢିଗଲାଣି।
ହଁ ବହୁତ ବଢିଗଲାଣି। ଆଗରୁ ଲୋକମାନେ ପୂଜା ପର୍ବପର୍ବାଣୀରେ ମିଳିମିଶି କାମ କରୁଥିଲେ। ଇଏ କରୁଥିଲେ। କିନ୍ତୁ ଏବେ ଲୋକମାନେ ଏକା କରିବାକୁ ପସନ୍ଦ କରୁଛନ୍ତି।
ଆଜ୍ଞା।
ଏଇ ସବୁ ମୋବାଇଲ ଫୋନ ରେ ବହୁତ ତ ଅସୁବିଧା ଯୋଗଉଛି ଯାହା ଲୋକମାନେ ନିଜ ନିଜ ପରସ୍ପର ଭିତରେ ଯୋଉଁ କଥାବାର୍ତ୍ତା ହଉଥିଲେ ଦୁଃଖ ସୁଖ ବାଣ୍ଟୁଥିଲେ। ସେ ସବୁ ଫୋନ ରେ ସେ ସବୁ ସମୟ ତାଙ୍କୁ ଦେଇଦେଲେ ଫୋନରେ ଦେଇଦେଲେ।
ଘର ଲୋକମାନଙ୍କ ସାଥିରେ ଦେଖା ସାକ୍ଷାତ ବି କରୁନାହାନ୍ତି ସମ୍ପର୍କ ଟିକେ ତିକ୍ତ ହେଇଗଲାଣି।
କରୁନାହାନ୍ତି। ହଁ ଆଉ ବି ଗୋଟେ ଭଲ ପ୍ରଭାବ କଣ ପଡୁଛି ନାଁ ଦୂରରେ ଯୋଉଁମାନେ ରହିଲେ? ଆମେ ତାଙ୍କୁ ଫୋନ ମାଧ୍ୟମରେ ଦେଖି ପାରୁଛେ। ଆମର ଦେ ଦେଖି ପାରୁଛେ ବି ଆମେ ତାଙ୍କ ସହିତ କଥାବାର୍ତ୍ତା ହେଇ ପାରୁଛେ। ଏଇ ସବୁ ବି ଗୋଟେ ଭଲ ପ୍ରଭା ପ୍ରଭାବ ପଡୁଛି ଆମେ ଦୂରରେ ଥିବା ଆମର ବନ୍ଧୁ ବି ଆମର ସମ୍ପର୍କୀୟ ହେଲା କି ଆମ ଭାଇ ଭଉଣୀ ହେଲା। ଆମେ ବି ଦୂରରେ ରହିଲେ ଆମର ବାପା ମାଙ୍କ ସହିତ କଥାବାର୍ତ୍ତା ହେଇ ପାରୁଛେ ଆମ ସିଏ ବି ଆମକୁ ଦେଖି ପାରୁଛନ୍ତି। ତାଙ୍କୁ ଏତେ ଚିନ୍ତା ହିଁ ଲାଗୁନାହିଁ। ଭଲ ପ୍ରଭାବ ଇଏ କିନ୍ତୁ ଖରାପ ପ୍ରଭାବ କିନ୍ତୁ ଲୋକମାନେ ସବୁ ଯୁବ ସମାଜ ହେଲା ଏଇ ସବୁ ଅସ ଅସୁବିଧା ହେଲା ତ ସେମାନେ ଦେଖି ପାରୁନାହାନ୍ତି। ଏମିତି ଅଁ ଅଁ ଖରାପ ବ୍ୟବହାର କରୁଛନ୍ତି। ତା
ସେଇ ସବୁ ରହୁ ଚି ଆଉ ରଜାରେ କୁଆଡେ ବୁଲିବା କୁ ଯାଇଥିଲେ।
ନାଇଁ ରଜରେ ଏ ବର୍ଷ ଦେଖୁଥିବେ କେମିତି ବର୍ଷା ହଉଥିଲା। ମାନେ ସକାଳୁ ତ ଖରା ହୁଏ ସନ୍ଧ୍ୟା ବେଳକୁ ଫୁଣି ବର୍ଷା ହୁଏ। ତ ସେଥିପାଇଁ କୁଆଡେ ବୁଲିବାକୁ ଯାଇନୁ। ଆମେ ଘରେ ଥିଲୁ ଆମର ଆମ ଗାଁରେ ନା ଭଲରେ ରଜ ପାଳନ କରାଯାଏ। ତ ସେଠି ବୁଲୁଥିଲୁ ଆଉ ସାଙ୍ଗ ମାନଙ୍କ ଘରକୁ ମଧ୍ୟ ବୁଲିବାକୁ ଯାଇଛୁ ଆଉ।
ଓହୋ ନାଇଁ ମୁଁ ବି ଯାଇନାହିଁ ଦେହଟା ତ ଏମତି ଖରାପ ଲାଗି ରହୁଛି ମୋ ସୁମି ଆସିଲା ଅସୁବିଧା ରହିଲା। ଆଉ କଣ ବୁଲିବା ପାଇଁ ଯିବୁ ବର୍ଷା ବି ତ ତୁଆକୁ ତୁଆ ଲାଗିକି ରହୁଛି ଛାଡୁନି। କୁଆଡେ ଆଉ ବୁଲିବା ପାଇଁ ଯିବୁ ଏମିତି ଘରେ ରହିଥିଲୁ ବାରିରେ। ଦୋଳି ଲଗା ହେଇଥିଲା ସେ ଦୋଳିରେ ଖେଳୁଥିଲୁ ଭାଇ ଭଉଣୀ ଭଉଣୀ ମାନେ ବି ଆସିଥିଲେ।
ଆଜ୍ଞା।
ଏମତି ସବୁ ଆସିଥିଲେ ଆଉ କୁଆଡେ ଯାଇନଥିଲୁ ବୁଲିବାକୁ।
ଆଜ୍ଞା।
ଏ ବର୍ଷ ଯୋଉଠି ବର୍ଷା ହବା କଥା ସେଇଠି ଖରା ସେବେ ଖରା ହଉଛି।
ଆଜ୍ଞା।
ଖରା ଟା ବହୁତ ଅଧିକ ରହି ଅ ରହିଗଲା ଏବେ କି କୁଆଡେ ବୁଲିବାକୁ ଗଲା ବେଳକୁ ବର୍ଷା ଲାଗିଲା। ଏମତି ସବୁ ଅସୁବିଧା ଲାଗି ରହୁଛି ହଉ ସାଙ୍ଗ ମୁଁ ମୁଁ ଟିକେ ବେସ୍ତ ଅଛି ପରେ ଫୋନ କରିବି। ହଉ।